ବନ୍ଧୁ ଜୟ ଜଗନ୍ନାଥ। କଣ କରୁଥିଲେ?
ଏଇ ଗାଧେଇ ଖାଇକି ଆସିକି ଟିକେ ବସିଥିଲୁ ଏଇଠି ଆଉ।
ଆଜ୍ଞା ସକାଳ ନିତ୍ୟକର୍ମ ସରିଗଲାଣି ନା ନାଇଁ?
ହଁ ହଁ ସେଇ ସବୁ କାର୍ଯ୍ୟ ସବୁ ସଇଲାଣି ନା।
ଆଜ୍ଞା। ଆଉ ଆପଣ ଯୋଉ ସେଠି ଥିଲା ଖଜୁରୀ ଗଛ ଯୋଉ ଆମର ଖଜୁରୀ କୋଳି ଯୋଉଟା
ହୁଁ, ହୁଁ, ହୁଁ, ହୁଁ
ଗଛରେ ହେଇଛି ନା ନାଇଁ?
ନାଇଁ ଆପଣ ସେ ସବୁ ସଇଲାଣି ସ -ସେଇଯୋଉ କଣ କହିଲ? ଇଏ ମାସୁର୍ ସଇଲାଣି। ରମ ବୈଶାଖ ମାସରୁ ସଇଲାଣି।
ଆଜ୍ଞା।
ବୈଶାଖ ମାସରୁ ସଇଲାଣି କିନ୍ତୁ ଏବେ ଆଉ ନାହିଁ ଯଦି ଦେଖିଆ ଆପଣ ତ ଆସିଲେନି ମଝିରେ ଆଉ ମୁଁ ଆଉ କଣ କରିପାରିବି? ଆଉ ନହେଲେ ଆପଣଙ୍କୁ ଦେଇଥାନ୍ତି ନିଶ୍ଚିତ।
ଆଜ୍ଞା। ଆଉ ଆପଣଙ୍କ ଘର ପାଖରେ ଯୋଉ ବଡ ଆଜ୍ଞା ହଁ। ଆପଣଙ୍କ ଘର ପାଖରେ ଯୋଉ ବଡ ପୋଲ ଥିଲା ସିଏ କଣ ଲୋକ କାର ବାର କରୁଛନ୍ତି ନା ନାଇଁ?
କୋଉଟା କହିଲ ଆମର ଏପଟେ ବାଜି ରାଉତ ପୋଲଟା ଅଛି ଏପଟେ ଅଛି ଆମର ବାଜି ରାଉତ କଥା ଆପଣ କହୁଛନ୍ତି ପା? ହୁଁ ବାଜାଜର ହଁ ବୋହୁତ ଲୋକ ଯିବା ସିଆ କରୁଛନ୍ତି ଯେ
ହଁ ମୁଁ କହିଲି ଆଉ ସାହାଯ୍ୟ ପାଉଛନ୍ତି କି? ପିଲା ସ୍କୁଲରେ ଖୁବ୍ ଲୋକ ସାହାଯ୍ୟ ପାଉଛନ୍ତି। ହୁଁ ସ୍କୁଲ୍ ଲୋକ ପିଲା ଆସିପାରିଥିବେ। କଲେଜ୍ ପିଲା ଯାଇ ପାରୁଥିବେ।
ହୁଁ ଆମେ ବି ଏ ଯେତେବେଳେ ଆଜ୍ଞା ଶୁଣ ଭାଈ ଯେତେବେଳେ ହେଲା ଆମେବି ସେତେବେଳେ ଯାଉଥୁଲୁ। ନୂଆ ନୂଆ ଯେତଳେ ପୋଲ ଷ୍ଟାର୍ଟ ହେଲା
ଆଜ୍ଞା।
ସେତେବେଳେ ଆମେ ଯାଉ ଥିଲୁ ନୂଆ ନୂଆ କଲେଜ ହୁଁ।
ଆଜ୍ଞା।
ହୁଁ ଏବେ ବହୁତ ଲୋକ ଉପକୃତ ହଉଛନ୍ତି। ଆମେ ବି ସନ୍ଧ୍ୟା ବେଳେ ସାଙ୍ଗ ମାନଙ୍କ ସହିତ ଯାଇଙ୍କି ହେଟି ବସୁ ବହୁତ ମଜା ମସ୍ତି ହୁଏ। ହୁଁ। ହଁ ଜମା କେତେ ଗୋଟିଏ କିଲୋମିଟର ବି ନୁହେଁ। ହୁଁ ଆମେ ଯାଉ ହେଟି ବହୁତ ମଜା ଜା ହୁଏ।
ଆଜ୍ଞା।
ହୁଁ।
ଆ ହୋ ହଁ ଆପଣ ସାଙ୍ଗ ସାଥି ହେଇକି ଯାଅ ସେଠି
ସୁନିଲି।
ଆଜ୍ଞା।
ହଁ ସୁନିଲି ଏବେ ଅଛନ୍ତି ସିଏ କଣ କହିଲେ ଏବେ ଗୋଟେ କମ୍ପାନୀରେ ଅଛନ୍ତି ଭଲ ପୋଷ୍ଟରେ ଅଛନ୍ତି।
ଆଜ୍ଞା। ତମ ବାପାଙ୍କ ନାଁ କଣ?
ନା ତାଙ୍କେ ଦାମୋଦର ସ୍ବାଇଁ ନା କଣ ଏମିତି ଦାମୋଦର, ସୁନିଲି ସ୍ୱାଇଁ ହଁ ଦାମୋଦର ସ୍ୱାଇଁ, ହଁ ହଁ। ହଁ।
ହଁ ଆଉ ନାଇଁ ଏବେ ଏକରେ ଆଜ୍ଞା।
ହୁଁ ଭାରି ମଜାଳିଆ ଲୋକ ସିଏ ହଁ ତାଙ୍କର ଫ୍ୟାମିଲିରେ ଟିକେ ରହେ ତା ବାପାଙ୍କର ଅଛି ତାଙ୍କର ବି ଅଛି। ଟିକେ ରହେ କିନ୍ତୁ ଭାରି ମଜାଳିଆ ଲୋକ।
ପ୍ରସ୍ତାବ ଦେଖା ହେଇଥିଲା ତ ସେଥିପାଇଁ ଆପଣଙ୍କୁ ପଚାରିଲି।
ହଁ ତାଙ୍କର ବାହାଘର ବି ଖୋଜୁଥିଲେ ସେ ବୋଧେ କଣ କରିବେ ନା କଣ ରାଜି ହେଇଛନ୍ତି କୋଉଠି ତା କରିବେ?
ଆଜ୍ଞା ନାଇଁ ଏକରଟେ ପ୍ରସ୍ତାବ ଲାଗିଥିଲା ସେ କଣ ହେଲା ମୁଁ ଆଉ ଜାଣିନି। ସେ ଘର ପାଖରେ ଗୋଟେ ପ୍ରସ୍ତାବ ଦେଖିଥିଲେ କଣ ହେଲା ଆଉ ମୁଁ ଏତେ ଆଉ ପତା ଲଗେଇନି। ସୁନ ସୁନିଲି ଯୋଉ କହୁଛନ୍ତି।
ଓହୋ କା ପ୍ରସ୍ତାବ ଟା କାହା ପାଇଁ କହିଲେ କ
ତାଙ୍କ ତାଙ୍କର ତାଙ୍କରି ପାଇଁ। ଏଇ ଏ ଆମେ ଘର ଭଡ଼ା ନେଇ ରହୁଛୁ ନା ଏଇ କଟକରେ ସେଇଠି ଲାଗିଥିଲା ଆଉ।
ଓହୋ କଟକ ଝିଅ। ଓ ହୋ ହ ହୋ।
ଜଗତସିଂହପୁର ତାଙ୍କର।
ଆଜ୍ଞା ଆଜ୍ଞା ଓ ହୋ ହୋ ହୋ।
। ସେ ପୁଅ କଣ ପସନ୍ଦ କଲେନି। ପୁଅ ପସନ୍ଦ କଣ କଲେନି କଣ। ପୁଅ ପୁଅଙ୍କର କଣ ପୁଅ ସହିତ ଝିଅ ମ୍ୟାଚି ମଙ୍ଗୁନି ମ୍ୟାଚ କରୁନି ମନା କଲେ ଆଉ।
ହଁ ଟିକେ ରହୁଛି ତାଙ୍କର ଯୋଉ କହୁଛନ୍ତି ଟିକେ ବ ଟିକେ ଅଛି
ନାଇଁ ପୁଅ ପୁଅ ପୁଅ ଘର ଲୋକ ପସନ୍ଦ କଲେଣିି। ସେ ସୁନିଲି ଘର ତ ପରିବାର କହୁନ। ତାଙ୍କରି ଆଜ୍ଞା।
ଇଏ ତ ଭଲ ପ ଭଲ ପିଲା ଭଲ ମଜା ଲାଗିଲା ପିଲା କଣ ପସନ୍ଦ କ
ସେ କଣ ମୁଁ ତାଙ୍କର ତମେ ତ କହୁଛ ଟିକେ ମୁଣ୍ଡ ଦୋଷ ଅଛି। କଣ ପ୍ରୋବ୍ଲେମ ହେଇଚି କଣ ହେଇ ଥିବ ପରିସ୍ଥିତି କଣ ହେଇଥିବ ଆମେ ତ ଏତକ ଜାଣିଚେ କି। ସେ ଯୋଉଦିନ ଆସିଥିଲେ ଭଦ୍ର ଲୋକି ନେଇକିରି ମୁଁ ସେଇଦିନ ଥିଲି ଘରେ। ତାପରେ କଣ ହେଲା ଆଉ ମୁଁ ଜାଣିନି।
ହଁ ମ ତାପରେ ଆଜିିକାଲି ଆଉ କଟକ ସହରରେ କିଏ କାହା ବିଷୟରେ ଜାଣିବା ପାଇଁ ବି ଲୋକ ଇଚ୍ଛୁକ ନାହାଁନ୍ତି। ନିଜ ଭଳିଆଡେ ନାହାନ୍ତି। ହଁ ଯେତିି ହେଲା ହେଲା ନହେଲେ ନାଇଁ। ନିଜ ଘରେ ନିଜେ। ନିଜ କାମ ନିଜ କାମରେ ନିଜେ ନିଜେ ହଁ ହା ହେଲା କଣ ହେଲା ଯା କଣ ଯାହାର ହେଲା ଯିଏ ନିଜେ ବୁଝିବ କିନ୍ତୁ ଏହା ସେମିତି ନାହିଁ ଯେମିତି ଗାଁରେ ସେମିତି ସେଇଟା ସହରରେ ନାହିଁ।
କର୍ମ ହିଁ ଭଗବାନ ଭାଇ ଆଉ କଣ କରିବା।
ହୁଁ ନିଜ କର୍ମରେ ନିଜେ ସବୁ ଯାଆନ୍ତି।
ନାଇଁ ସିଏ ଆସିଥିଲେ ତ। ସିଏ ଆପଣଙ୍କ ନାଁ କହୁଥିଲେ ସେଥିପାଇଁ ଆପାଣ ଙ୍କୁ ପଚାରିଲି। । ଯାଉଥିଲାତ ବୋଲି ମୋ ସାଙ୍ଗ ଜଣେ ଆଉ ସେମତି କହୁଥିଲେ। ଆହୁରି ସାଙ୍ଗ ବି କେତେ ଚିନ୍ମୟ ଅଛନ୍ତି ଆଉ ଦେବାଶିଷ ବୋଲି ଜଣେ ଅଛନ୍ତି। ତାଙ୍କ ନାଁ ଡାକ ନାଁ କହୁଥିଲେ ଆଉ।
କଣ ଡାକ ନା?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
ହଁ ମଣି। ହୁଁ ହୁଁ।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
ହୁଁ।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
ହ୍ୟାଲୋ। ଆପଣଙ୍କ କଥା ଟିକେ କଟୁଚି। ହ୍ୟାଲୋ। ଆପଣଙ୍କ କଥା ଟିକେ ଶୁଭୁନି ଠିକ ରେ।